ହୁଁ! ଆପଣ ଅମିତ କୁମାର! ହଁ, ଆପଣ ଅମିତ କୁମାର?
ହଁ! ଆମ, ହଁ-ହଁଁ
ଆଜ୍ଞା!
ଠିକ୍ ସେ ଶୁଣା ହଉଚି ତ? ଭଲସେ ଅ! ମୁଁ ଭୁବନେଶ୍ୱର୍। ଆଜ୍ଞା
ଭୁବନେଶ୍ୱରରୁ, ଆମ ଢେଙ୍କାନାଳ ଭୁବନ।
ଆଜ୍ଞା-ଆଜ୍ଞା ଆପଣ କଣ ଭବନରୁୁ ଚାଲ
ଆପଣ ଏଇ ଆପ୍ ରେ
ଆଜ୍ଞା, ଆପଣଙ୍କ ବି ଭୁବନ?
ହଁ, କୁହନ୍ତୁ?
ହାଲୋ ମୁଁ କହିଲି ଆପଣଙ୍କର ଘର ଭୁବନେଶ୍ଵର?
ହଁ କୁହନ୍ତୁ
ହୁଁ ହୁଁ, ଆପଣ ୟାପରେ କେତେ ବର୍ଷ ରହିଲେଣି ବା କେତେଦିନି? ଆପଣ ଏ ଆପରେ କେତେଦିନି ରହିଲେଣି?
ସପ୍ତାହେ
ସପ୍
ଓହୋ, ଏଥିରେ ଆପଣଙ୍କ ଉଇଡ୍ର କଲେଣି ପଇସା।
ହଁ ଆସିଲାଣି ଆଉ ଆ ଆପଣଙ୍କୁ ଯେମତି କଣ ସବୁ ବର୍ସ
ହଁ ଏଠି ପ୍ରବଳ ବର୍ଷା। ପ୍ରବଳ ବର୍ଷା ହଉଚି ବର୍ତ୍ତମାନ ଟିକେ ଛାଡିଚି। ସେପଟେ କଣ କେମିତି ଆଉ ବର୍ଷା।
କାଇଁ ଆଜ୍ଞା ଏଠି ବି ପୁରା ବର୍ଷା ପୁରା ଚାଲ୍, ହଁ ଆପଣବି
ବର୍ତମାନ ବିଜୁଳି ମାଇ
ଆମର ଏଠି ତ ଭୁବନରେ ବ ପ୍ରସ୍ ପ୍ରସିଦ୍ଧ ବଳଦ ଯାତ୍ରା ଆଉ, ପବ୍ ଭୁବନରେ ପ୍ରସିଦ୍ଧ ବଳଦ ଯାତ୍ରା।
ଆଜ୍ଞା।
ହୁଁ ଦଶହରାରେ ଦୁର୍ଗ
ପାଳନ ବୋଲି ଇଁ ଦଶହରା ଓ ଦି ନ ପ-ପରଦିନ ବଳଦ ବୁଲାନ୍ତି। ମାନେ ଡିଜେ ଡିଜେ ସାଉଣ୍ଡ ବକ୍ସ ଯେମିତି ବାହାଘରିଆ ମାନେଙ୍କେରେ ଯେମିତି ଡିଜେ ଲଗେଇକି ବୁଲାନ୍ତି ମେଢ ପ ଅଁ ସେଇଠି ମାନେ ଏଁ ଉଁ ବାହାଘର ମାନଙ୍କରେ ଯେମିତି ଡିଜେ ଲଗେଇକି ନାଚନ୍ତି ସେଇଭଳି କିନ୍ତୁ ଦଶହରା ଥିବ ମା-ମାସେ ଥିବ ମାସକ ଆଗୁରୁ ବଳଦମାନଙ୍କୁ ଟ୍ରେଣ୍ଡ କରାଯାଏ। ତାଙ୍କୁ ଗଳି ଉଁ ଗାଁ ମାନେଙ୍କେରେ ବୁଲା ଯାଏ। ତାଙ୍କୁ ମାନେ ତାଙ୍କ କାନ ପାଖେରେ ଡ୍ରମ୍ ସାଉଣ୍ଡ ମାନେ ବାଡ଼େଇ ବାଡ଼େଇକିରି ତାଙ୍କୁ ମାନେ ସେ ସେତେବେଳକୁ ଟ୍ରେଣ୍ଡ୍ କରେଇଥିବେ କାହିଁକି ନା ଯୋ ଯେତେବେଳେ ଡି ଜେ ସାଉଣ୍ଡରେ ଯେତେବେଳେ ଯାତ୍ରାରେ ବାହାରିବେ ସେତେବେଳେ ଡି-ଡିଜେ ସାଉଣ୍ଡରେ ଖାଳେ ମାନେ ଉଠ୍ ମାନେ ଡରିକିରି ଆଡ଼େ ସାଡେ କାଳେ ଦୌଡିକି ନ ଯିବା ପାଇଁକା ତାଙ୍କ ମାସୁକୁ ଆଗୁରୁ ସେ ଟ୍ରେନିଂ ଦିଅନ୍ତି।
ଆଜ୍ଞା।
ମାସକ ଆଗୁରୁ ଟ୍ରେନିଂ ଦିଅନ୍ତି। ମାସ ହେଲା ପରେ ଟ୍ରେନିଂ ଦେଲା ପରେ ତାଙ୍କର ମଝିରେ ଗୋଟେ ସାଇ ମଝିରେ ଠାକୁରଙ୍କ ମେଢ ଯୋଉ ଅ ଥିବ ସେଇଠି ଉଁମ୍ ବାନ୍ଧିକିରି ଗୋଟେ ପୂଜା କରନ୍ତି। ପୂଜା କରି ସଇଲା ଉପରେ ମେଢ ରହେ। ଅଁ ଡିଜେ ଗାଡି ପ୍ରସ୍ତୁତ କରାଯାଏ। ମେଢ ଆ-ଆ ମେଢ ପଛ ଆଗେ ବଳଦ ଯିବେ ପଛେରେ ଡିଜେ ବାଜିବ ତା ପଛେରେ ଅ ନା ଆଗେରେ ଡିଜେ ଯିବ, ମଝିରେ ବଳଦ ରହିବେ, ତା ପଛେରେ ମେଢ଼। ହ
ଆଜ୍ଞା।
ଓହୋ। ଆଉ
ସଂକ୍ରାନ୍ତି ବିଷୟରେ ଆପଣ କିଛି ଜାଣିଛ
ରଜ ବିଷୟରେ ରଜ ତ ଆମର ସେଇଠି ଏଇଠି ଗାଁ
ହୁଁ ରଜ ଏଇଠି ମହୋତ୍ସବ ପାଳନ ହୁଏ।
ହଁ
ପ୍ରତ୍ୟେକ ଗାଁ ମାନେଙ୍କେରେ। ପ୍ରତ୍ୟେକ ଗାଁ ମାନେଙ୍କେରେ ମାନେ ଗୋଟେ ଗୋଟେ ବଡ ବଡ ପ୍ଲେସ ପଡିଆରେ ଦୋଳି ଲଗାଯାଏ ସେଇଠି ସବୁ ମାନେ ଆମର ବିଧାୟକ, ଏମ ଏଲ ଏ, ମନ୍ତ୍ରୀ ସବୁ ଆସନ୍ତି ଉଦ୍ଘାଟନ ପାଇଁ। ଉଦ୍ଘାଟନ ସା ସଇଲା ପରେ ସେଇଠି ଦୋଳି ଖେଳନ୍ତି ଆଉ ପିଲା। ପ୍ରତିଯୋଗିତା ବି ଗୋଟେ ଲାଗେ। ଭଲ ଯିଏ କୁଇଜ୍ କହିପାରିବ ତାଙ୍କୁ ପାଁ ପୁରସ୍କାର ଦିଆହଉଛି।
ଆଜ୍ଞା।
ଆପଣଙ୍କର ସେଇଠି କେମିତି କଣ?
ଆମ ଆଡେ ବି ସବୁ । ଜାଗା କୁ ହୁଁ । ଜାଗା ସବୁ ରଜ ମହୋତ୍ସବ ଚାରିଆଡେ ପୁରା ପଡା ଟା ଆପଣ ଉଁ
ହଁ।
ତ କାମ ଏବଂ ଭୂମି ମାତ ପାଇଁ ସେ ପାଳନ କରାଯାଏ। ହଁ ସେଇଆ ସେଇଟା ବି ପୁଣି ଗୋଟେ
ହଁ ରଜ ପର୍ବରେ
ଫଳ ପୁଷ୍ପ ଫୁଟିଥାଏ।
ହଁ ରଜ ପରେ ପରେ ଭୂମି ପୂଜନ ହୁଁ। ଭୂମି ପୂଜନ କରାଯାଏ।
ହୁଁ।
ବସୁମତୀ ସ୍ନାନ।
ଆଜ୍ଞା ଆଁ
ଆଉ ଦଶହରା ତ ମୁଁ ଦଶହରା ତ ଶୁଣିଛି କି ସେଠି ବି ଧୁମଧାମରେ ପାଳନ କରନ୍ତି।
ଧୁମଧାମରେ ଦଶହରା ବି ରାବଣ ପୋଡ଼ି ହେଇଥିଲା ତ ଯେ ଆପଣ କୁଆଡ଼େ ଏଟା ସବୁ ଜାଗାରେ ହୁଏ।
ହୁଁ।
ମୁଁ ଖାଲି ଏପଟେ
ହଁ ଆମ ଭୁବନରେ ବି ରାବଣ ପୋଡି ହଉଛି। କଟ କଟକରେ ଭୁବନେଶ୍ୱରରେ ରହୁଛି?
ସିଏ ଅଛି ଭୁବନେଶ୍ୱର।
ଭୁବନେଶ୍ୱରରେ ହଉଛି?
ମେନ୍ ମେନ୍ ଯୋଉ ଦୁର୍ଗା ପୂଜା ଏଇଟା ହଉଛି ଏଠି ବହୁତ ପ୍ରଘଟ। ଗ୍ରାମରେ ପୁରା
ହଁ ହଁ।
ବଡ ହେଲୁ ଡ୍ରେସ୍ ଟା ବି ଶି ସେଇଟାକୁ ହୁଁ ନାଇଁ। କୋଉଠି? ଏଣେ ରାମଦୋଳି ସବୁ ପଡି ବିନା କଥାରେ ଦୋଷ କାଢୁଛ।
ହଁ ଆମର ଆମର ଏଠି ବି ସେମତି ଗଣେଶ ମେଲଣ ବି ବଢିଆ ଆମରି ହୁଏ। ଉଁ ସବୁ ଆର୍ଟିଷ୍ଟ ମାନେ ଆସନ୍ତି ମାନେ ଫିଲ୍ମ ଆକ୍ଟର ଆକ୍ଟର ମାନେ ବି ଆସନ୍ତି ଗଣେଶ ମଲଣରେ। ଉଦ୍ଦଘାଟନ ହବା ଟାଇମ୍ ରେ ଆସନ୍ତି କିଛି ସମୟ ଅପେକ୍ଷା କରନ୍ତି ଆଉ ଭାଷଣ କିଛି ଦେଇକି ପିଲାଙ୍କୁ ସ ପ୍ରାଇଜ୍ ଆନାଉନ୍ସ୍ ଦେଇକି ଯାଆନ୍ତି। ଗଣେଶ ମେଲଣ ଗଣେଶ ଭସାଣୀ ଆଉ ଗଣେଶ ମେଲଣ ବେଳେ ବି ମି
ଯେ ସିଏ ଇଏ ହଉଛି ହଉ।
ଓ ହୋ ଆଉ ଆପଣ ସୋଲାର ବିଷୟରେ କିଛି ଜାଣିଛନ୍ତି?
ଆମର
ଆଜ୍ଞା।
ହଁ ଜାଣିଛ ଆପଣଙ୍କ ପାଇଁ ସେଠି କଣ କଣ ଅଛନ୍ତି।
ହଁ ଆମେ ଗୋଟେ ଭେଣ୍ଡରରେ ମୁଁ ସେ ଭେଣ୍ଡରରେ ଅଛି ଆମର ଏଇ ଭେଣ୍ଡର ସେ ସେ ଯିଏ ଭେଣ୍ଡରସିପ୍ ଆମେ ଯୋଉଠି ବି ନେଇଛୁ ସିଏ ଆମର ଦାଦା ହିସାବ ହେବେ। ସିଏ ବି ସେଇ ଭୁବନେଶ୍ୱରରେ ଭେଣ୍ଡର ମାନେ ଭେଣ୍ଡରସିପ୍ ଲଗଉଛନ୍ତି। ସେଠି ଆପଣ ସେ ଭୁବନେଶ୍ୱରରେ ତ ରହୁଥିବେ ଜାଣିଥିବେ ସେ ଯୋଉ ବୋ ଗୁରୁ ପାୱର୍ ଇଲେକ୍ଟ୍ରିକାଲ୍ ଗୁରୁ ପାୱର୍ ଆଣ୍ଡ୍ ଇଲେକ୍ଟ୍ରିକାଲ୍ ଭେଣ୍ଡର ର ନାଁ କିଛି ଜାଣନ୍ତି କି ମାନେ
ଆପଣ କୋଉ କମ୍ପାନୀର ଲଗଉଚ?
ଏହେ ଆମର ବିଭିନ୍ନ କମ୍ପାନୀ ୱାରି ୱାରି ଆ ଦାନୀ ଲିପଗାର୍ଡ ଆଉ ଲୁମିନସ୍ ଆଉ ଏଇଗୁରାକ ଆଉ
ଏ ଲୁମିନସ ର
ଏଟା ତ
ଆଜ୍ଞା।
ହଁ ଯଉ ହୁଁ ତାର ପୋନାଲ ମଳୁଚି?
ହଁ ଲୁମିନସ ର ସୋଲାର ପ୍ୟାନଲ ମିଳୁଚି।
ଏଆଡେ ସେଟା
ଲୁମିନେସ ର ମିଳୁଚି ଆଦାନୀ
ନାହିଁ ଏଠି କୋଉଠି ଲୁମିନେସ ର ନାହିଁ ଶେଷମ ର ନାହିଁ।
ଏବ ବର୍ତ୍ତମାନ ଆମ ଦ ସେଠି ଭେଣ୍ଡରସିପ ରେ ଯୋଉ ଆ ନେଇଚୁ ଆମେ ଯାହା ପାଖରେ ତାଙ୍କ ପାଖରେ ହୁଏତ ଥାଇପାରେ ସେ ତ ଗୋଟେ କଷ୍ଟମର କହିଚି ଆମକୁ ଲୁମିନେସ ଲଗେଇବେ ବୋଲି।
ସେ ଗୋଟେ ସେ ଗୋଟା ଆଗରୁ କି ଏକେରେ
ଆପଣଙ୍କର ଇଲେକ୍ଟ୍ରି ବିଲ
ସେ ପଞ୍ଚା
ହଁ ହଁ। ଆଉ ବର୍ତ୍ତମାନ ୱାରି ଆଦାନୀ ଆଉ ଲିପଗାର୍ଡ ଏଇ ତିନିଟା ତ ଚାଲିଚି ଆଉ। ଆଦାନୀ ସେତେ ନୁହେଁ ୱାରିବି ଟିକେ ଟ୍ରେଣ୍ଡ ଉପରେ ଅଛି। ଆଦାନୀ ସେକେଣ୍ଡ ରେ ଲିପଗାର୍ଡ଼ ଥାର୍ଡରେ ଲିପଗାର୍ଡ଼ ଏବି ପ୍ରାୟ ଲୋକଷ୍ଟର ଟିକେ ରହୁଚି ନା ସେଥିପାଇଁ ଉ ପ୍ରାୟ ଲୋକ ବି କମ ବଜେଟ ରେ ବି ଲଗେଇ ଦଉଅନ୍ତି। ଆପଣଙ୍କ ଇଲେକ୍ଟ୍ରିକ ବିଲ୍ କେତେ ଆସୁଚି?
ଆମର ଲଗା ଇଛି ସୋର
ଓହୋ ଲଗା ହେଇଛି ଅ ବର୍ତ୍ତମାନ ତ ଇଲେକ୍ଟ୍ରିକ ବିଲ୍ ଜିରୋ ହେଇଥିବ?
ଚି ଜିରୋ ଆସେ ଏ ମାସରେ ହଜାର ଟଙ୍କା ଏଇ ମାସରେ ହାଜର ଟଙ୍କା ଆସଚି।
ସିଏ ତ ତିନି କିଲୋ ୱାଟ ମିନି ମାସକୁ ତିନିଶହ କୋଡ଼ିଏ ୟୁନିଟ୍ ବା ଦେଉଚି? ବୁଝିଲି ଯେ ଆପଣଙ୍କର ଧର ଯୋଉ କହୁଛନ୍ତି ଜିରୋ ୟୁନିଟ୍ ଆପଣଙ୍କର ଇଲେକ୍ଟ୍ରି ବିଲ ଜିରୋ ଆସିବ ବୋଲି ତିନିଶହ ୟୁନିଟ୍ ପ୍ରତି ମାସରେ ଦଉଚି ବୋଲି ତିନିଶହ ୟୁନିଟ ରୁ ଅ ଅଧିକ ଯଦି ବ୍ୟବହାର କରିବେ ସେଇଟାରେ ଯଦି ଚାର୍ଜେସ୍ ଆସିବ ଆସିବ ନହେଲେ ତ ଲୋକ କେହି ଲଗାନ୍ତେନି।
ହଁ ସେ ହଜାର ହଜାର ହଜାର ଟଙ୍କା ଆସଚି ଏ ଏଇ ମାସରେ।
ଆଗରୁ କେତେ ଆସୁଥିଲା?
ଆଗରୁ ଖରା ଦିନେ ସେ ତିନି ତିନି ହଜାର
ଓ ଆଗରୁ ତିନି ହଜାର ଆସିଲା, ବର୍ତ୍ତମାନ ତ ବର୍ତ୍ତମାନ ହଜାର ଆଉଛି, ତାମାନେ
ହୁଁ ହୁଁ ସୋଲାଟା ଲଗେଇବାରୁ ଦି ହଜାର କମିଗଲା।
ହଁ
ସେଥିପାଇଁ ନା ଆମର ସେଇ ଲଗାଉଛୁ ଆଉ କଣ ହେଲା ଡିସକନେକ୍ଟ ହେଇଗଲା କଣ?
ନାଇଁ କଲଟା ଅଛି
ହାଲୋ